ହଁ ହ୍ୟାଲୋ ହଁ ହଁ ହଁ ସୁିବିଲା ରୋ ସେଇ ସରିଲଣି ନା?
ହଁ ବା ରୋଷେଇ ସଇଲା ଏ ରୋଷେଇ ଘର ଟା ଏଇ ଖରୁକୁଛି ।
ଓହୋ ନାଇ । ସରିବ ଆଉ ପାଞ୍ଚ ମିନିଟ ଭିତରେ ସରିବ ତରକାରୀ ବସେଇଛି।
କଣ କଲ?
ସବୁ ସ ଶବ୍ଦ କିଛି କରିବା କଥା ନୁହଁ ।
ଖାଲି ଏଇଟା କରିଦିଏ ଆଉ ଟିକେ ଉଁ ହୁଁ ହୁଁ ଛାତ କୁ ଯାଉିଚି ପଳେବା ।
ହଁ ନାଇ ମୁଁ ବା ଏଇ ରୋଷେଇ ସରିନି ବୋଲି କୁଆଡେ ଫୋନ କରୁନି । ରୋଷେଇ ସରିଲେ ସିନା କଥା ଆଉ ନିରୋଳରେ ବସି କି ନା ଖାଲି କାମ ଭିତରେ କରିହବନି କଥା ଏଇ ତ! ରକାରି ବସେଇଛି ସିରିଲେ ସିରିବ ଖାଲି ବନ୍ଦ କରିମି ଗ୍ୟାସ? ହଁ ତମର ଭାତ ସବୁ ଖାଉଛ ନା ରୁଟି ଖାଇଲେଣି?
ନା ଭାତ ଖାଉଛନ୍ତି। ଭାତ ଖାଇବେ ଆଜି ହଁ ଭାତ ଏ ଖାଉଛନ୍ତି ବା ପା ଭାଇ ଆଉ ଇଏ । ସିଏ ଖାଉଛନ୍ତି ସୋମବାର ଖାଲି ଜା ରୁଟି ଖାଉଛନ୍ତି ନେଏଲେ ସବୁଦିନ ତାଙ୍କର ଭାତ ଆଉ ରୁ ରୁଟି କରଚି ରୁଟି କରିଚି ପୋଟଳ ଭାଜଚି ଡାଲି ହଁ?
ଆଉ ସେ ତମେ ସ୍ତ୍ରୀ ଲୋକ ରୁଟି ଖାଇବ ଆଉ ।
ହଁ ଆମର ତ ସେ ଗୁରୁ ମଙ୍ଗଳ ସନି ।
ହଁ ଆମ ସ୍ତ୍ରୀ ଲୋକ। ଙ୍କର ବାର ପୁରୁଷ ତାପରେ ସେ ଖ ଖଟଣୀ ଲୋକ ତ ସିଏ ଭାତ ଖାଇବେ ସେ ରୁ ରୁଟି ଖାଇକି ତାଙ୍କ ତାଙ୍କୁ ପେଟ କରିବନି
ହଁ ଇଏ ବା ରାତିରେ ଯଦି ରୁଟି ଯଦି ଖାଇଥିବେ ଅଳପ ତିନି ଖଣ୍ା ଖାଇବେ
ହଁ ବା ସେ ଭାତ ଖିଆ ଅଭ୍ୟାସ ତାପରେ ବିଲରେ କାମ କଲା ବେଳକୁ?
ହଁ ଘୁଗୁନ ଯଦି ହେଇଥିବ ର ତରକାରୀ ଯଦି ହେଲା ତାହେଲେ ତାଙ୍କର ଦି ଚାରି ଖଣ୍ଡ ପାଞ୍ଚ ଘଣ୍ା ମାତରେ ଖାଇଦେବେ।
ହଁ ହଁ ତମର ସୋମବାରେ କରୁଥିବା ଘୁଗୁନି ତାଙ୍କ ପାଇଁ ଆଉ?
ଆମର ସୋମବାରେ ମୁଁ ପ୍ରାୟ ଡାଲମା କରିଦିଏ ନହେଲେ ଘୁଗୁନି
ହଁ ସେଇଥିରେ ଟିକେ ରୁଟି ଖାଇ ହବ ଆମେ ବା ମୁଁ ଯେତେବେଳେ ଏଠିକ ଆସିନି ମା ସେତେବେଳେ ଭାତ ଖାଉନଥିଲେ କି ସମସ୍ତେ ରାତିରେ ଝିଅ ଦିନେ ଭାତ ଖିଆହଉଥିଲା ତେ ବାର ନଥିଲା ତାପରେ ରୁଟି ଏତେ ଖିଆ ହଉନଥିଲା ମୁଁ ଏଠିକି ଆସିଲା ପରେ ପଟେ ପଟେ ବହୁତ କଷ୍ଟ କରେ ଖାଇନି ତାଙ୍କର ସବୁ ରୁଟି ଖାଲି ଖରାବେେଳ ଟାଇମ ଭାତ ସେତେବେଳେ ହେଲେ ଟିକେ ସକାଳୁ ପଖାଳୁ ଖାଉଥିଲେ ଯିଏ ଖାଇବା କଥା ପଖାଳ ଖାଉଥିଲେ କିନ୍ତୁ ଏବେ ଆଉ ଟୋଟାଲି କେହି ଖାଉନାହାନ୍ତି। ସକାଳେ ରୁଟି ରାତିରେ ରୁଟି ଖରା ବେଳେ ଯା ଭାତ
ହଁ ଆମ ଘରେ ସେ ଆମ ଘରେ ସେ ସମସ୍ତେ ଖାଇବେ ଜଳିକିଆ ଆଉ ଗାଧୁଆଳି ଖାଲି ଭାତ ତ ରାତିକି ରୁଟି
ହ ନା ଆମର ସକାଳୁ ତ ରୁଟି ଯାହାହେଲେ ହବ ରୁଟି ହବ ନଲେ ଉପମା ଡାଲମା କରିବି ନହେ ଚୁଡ଼ା ସନ୍ତୁଳା ଡାଲମା
ହଁ
ନହେଲେ ୟିପି ଏମିତି କରିମି କିନ୍ତୁ ରୁଟି ପ୍ରାୟ ହବ
ହୁଁ।
ରୁଟି ଟା ଆମର ଡାଇବେଟିସ ତ ବାପାଙ୍କର ଥିଲା ବାପା ଖାଇବେ ବୋଉ ଖାଇବେ ନନା ଖାଇବେ ଛୁଆ ଖାଇ ବି ସବୁ ପଖାଳ ଟୋଟାଲି ଖାଉନାହାନ୍ତି କି ଏ କିଲେ ଚାଉଳ ବି ରାନ୍ଧୁନି ଆମର ଚାରି ପାଞ୍ଚ ଜଣ ନା ସପା ଦି ଜଣଙ୍କ ଗଲା ପରେ ଆଉ ବେଶୀ ଆଉ ରୋଷେଇ ନାହିଁ କିଛି ସକାଳୁ ଯାହା ହେଲେ ରୁଟି ସନ୍ତୁଳା ଭଜା କଲରା ହବ
ହ
ଡାଇବେଟିିସ ପାଇଁ ସନ୍ତୁଳା କଲରା ସେ ଖାଇବେ ଆମ ଶ୍ୱଶୁର ଯିଏ। ଆଉ ଆମର ଅଲଗା ଭଜା ହବ ଯାହା ଏଇନା ଆମକୁ ବି ମତେ ଆକୁ ଦି ଜଣଙ୍କୁ ଡାଇବେଟିସ ହଁ ବା ହେଲାଣି ଆଉ ତାଙ୍କୁ ପାଞ୍ଚ ଛଅ ବର୍ଷ ହେଲା ହେଲାଣି ମତେ ତିନି ବର୍ଷ ହେଲା ହେଲାଣି
ଓହୋ ତମେ ଥରେ କଣ ଖାଇବା ବାହାରୁଛ ନା ନାଇଁ
ଏତେ ନ ଖାଇଲେ ବି ଖାଇ ଦଉଛି ହେଲା କଣ କେତେ ବାରିକି ରହିବ କହୁନ ବେଶୀ ମୋ ଝିଅ ଚିଡୁଛି କହୁଛି ତୁ କଣ ପାଇଁ ଖାଉଛ ଭହୁତ ଭୋଜି ଭୋଜିରେ କ୍ଷୀରି ଆଙ୍କ ଗାଁ ରେ ସବୁବେଳେ ଭୋଜି କ୍ଷୀରି ଭଲ ପାସ କରନ୍ତି ଘରକୁ ଯଦି ଦେବେ ଘରେ ଆଉ ତୁ ଟିକେ ଖାଇବନ ନା ସେ ଖାଲି ଚିଡିିବ ମୋ ଝିଅ କହିବ ଖାଉଥା ଖାଉ ଏଇବେ ଆମେ ମାସେ ତଳେେଁ ଭୋଜି ସବୁବେଳେ ପର୍ବ ପର୍ବାଣି ଏଠି ସବୁ ପର୍ବ ପାଳନ ହୁଏ ଆମ ଗାଁରେ ନା ଏଠି କିଛି ନାଇଁ ଏଠି ସବୁବେଳେ ପ୍ରାୟ ବସି ଗୋଟେ ଚବିଶ ପହରୀ ହୁଏ ହଉଛି ଅଷ୍ଟ ପହରୀ ପାଞ୍ଚ ଦିନ ନି ପୁରା ଦିନରେ ରାତିରେ ଖାଇବା ତିନି ଟାମ ଘରକୁ ଖାଇବାକୁ ଦେବେ ଆଉ ସବୁବେଳେ ପୁଅ ପିଲା ଖାଇବେ ସେଟା ଗଲା ଲକ୍ଷ୍ମୀ ପୂଜାରେ ସେମିତି ଭୋଜି ତିନି ଦିନ ପାଳନ କରିବେ ମେଢ କରିକି ଲାଷ୍ଟ ଦିନ ଭୋଜି ଦେବେ
ପୂର୍ଣ୍ଣମୀରେ ଆମର ଭୋଜି ଦବୁ ପୁଷ ପୂର୍ଣ୍ଣିମିରେ ଭୋଜି ଦବୁ ଏଇ ପଇତା ପକା ହୁଏ ତ ଆମ ଘରେ ସବୁ ପଇତା ପକେଇବେ ଦୁର୍ଗା ପୂଜାରେ ନବମୀ ଦିନ ଭୋଜି ଦବୁ ଆଉ ନନ୍ଦ ଉତ୍ସବ ହୁଏ ଯୋଉଁ ନନ୍ଦ ଉତ୍ସବରେ ଭୋଜି ହଁ ଗାଁ ଭୋଜି। ପ୍ରାୟ ଆଉ ଭୋଜି ଏ ଗାଁ ରେ ନା ସବୁବେଳେ
ହଁ ଆଉ ହରିପୁର ଗୋଟେ ସେମିତି ଦେଇ ଘର ପାଖରେ ତାଙ୍କର
ହଁ ଏ ଗାଁ ରେ ବି ସେମିତି ସବୁବେଳେ ଏଟା ସିନା ଗାଁ ଭୋଜିଗଲା ଏକୋଇଶିଆ ବାହାଘର ଷୋଳ ପୂଜା ଜନ୍ମଦିନ ସବୁବେଳେ ଭୋଜି।
ହଁ ସେ ଦେଇଦିଅନ୍ତି ସେମିତି ଦେଇ କହିବ ଏଇ ଗାଁଟାରେ ସବୁବେଳେ ଭୋଜି ମାଇକି ବାଜୁଛି ସବୁବେଳେ।
ହଁ ବା ଆମର ଏଠି ବି ସୁଧା ଶାଶୁଘରେ ସବୁବେଳେ ଭୋ ଜି ଆମ ଗାଁରେ ମୁଁ ଦେଖିନି ଏତେ ଭୋଜି ଭାତ ନାହିଁ ଡକାଡକି ନାହିଁ ଆମର ଏଠି ଶ୍ରାଦ୍ଧ କଲେ ବି ଗାଁ ସାରା ଲୋକଙ୍କୁ ଖାଇବାକୁ ଡାକିବେ।
ଏଠି ଏତେ ଟିକେ ଟିକେ ସାଦ
ଏଠି ଖାଇବାକୁ ଏଠି ଖାଇବାକୁ ଦେବା ଲୋକ ଭଲ ପାଆନ୍ତିନି।
ନା।
ଥରେ ଦେଲେ ଭଲ କିନ୍ତୁ ସିଏ ଦେବେନି ହଁ ଦେଲେ ସେ ସରିଯିବ ନା।
ଏଠି ଯେତେ ରୋଷେଇଆ ଡାକିକି ପୁରା ଗାଁ ସାରା କୁ ଦେବେ ଖାଇବା ପାଇଁ।
ଆଜି ବା ତ ଯାଇଥିଲି ପଞ୍ଚାୟତ ଘରକୁ ଯାଇଥିଲି ଏଠିକି ସେ ଅରୁଆ। ଡାଲମା ଖଟା ହେଇଥିଲା ତା ଦେହରେ ଅଣ୍ଟାରେ ସବୁ ଜରି ବାନ୍ଧିକି ପଳେଇଛନ୍ତି।
ଆଣିବେ ବୁଲି।
ଆଣିବେ ବୋଲି ସେଏ ଗଲା ବେକୁ ସେଠିକି ସିଏ କହୁଛି ଯେତଥିରେ ଟିକେ ପସେଇ ଦେ ସେଥିେରେ ଟିକେ ପସେଇ ଦେ। ଏମିତି ହଉଛନ୍ତି ଭାରି ସେ ରାଗ
ଏଁ ଗାଁ ରେ ନାଇଁ ଏଁ ଗାଁ ରେ ଯୋଉଁ ହଉ ଭୋଜି ଗୁଡାରେ ସବୁ ସ୍ତ୍ରୀ ଲୋକଙ୍କୁ ଡାକୁଛନ୍ତି ଗୋଟେ ହଉଛି ଗ୍ରାମ ଦେବତୀଙ୍କ ଯଜ୍ଞ ହବ। ଗାଁ ସାରା ସ୍ତ୍ରୀ ଲୋକଙ୍କୁ ଡାକିବେ ଯିବାକୁ। ରାମ ନବମୀ ରେ ହନୁମାନଙ୍କ ପାଖରେ ସେମିତି ପୁରା ଭୋଜି ହବ ହଜାର ଲୋକ ପାଇଁ ସେଠ ଠିକ ବି ଆମେ ଯାଉ କଣ ପାଈଁ ନା ସମସ୍ତେ ସ୍ତ୍ରୀ ଲୋକ ଯାଆନ୍ତି ତାପରେ ଏତେ ଲାଜ ମାଡ଼େନି। ଆଉ ଯୋଉଁଠିକି କେହି ନ ଯିବେ ସେଠିକି ଯାଇ ହବନି। ଆଉ ଡାକିବେ ମାନେ ସବୁ ସ୍ତ୍ରୀ ଲୋକ ଏବେ ବ ଗଲେଣି। ଗଲେଣି ଭୋଜି ବି ସେମିତିଆ କରିବେ ଖାଲି ଖାଲି ଅରୁଆ ଡାଲମା। ଖଟା ନୁହଁ ମିଷଚର କରିବେ ରସା କରିବେ ପାସ୍ କରିବେ ହଁ ଏଠି ରାମ ନବମୀ ଦିନ ଭଲ ଭୋଜି କରନ୍ତି। ଏ ମାନେ ସବୁ ଗାଁ ସାରା ତୋଳାନ୍ତି ଆଉ ମେମ୍ବର ଅଚନ୍ତି କୋଡ଼ିଏ ପଚିଶି ଜଣ ସେ ଏଇ ଛକରେ ସବୁ ଲୋକ ରହିଲେଣି ଘର କରିକି କଲୋନି ସବୁ ଭଡାଟିଆ ସମସ୍ତଙ୍କୁ ଡାକିବେ। ହଜାର ଲୋକ ଖାଇବେ ବା ହୁଁ ସେ ଭିତରେ ବି ଭୋଜି ଆଉ ଗାଁ ରେ ଜନ୍ମଦିନ କଲେ ଯିବେ ପୁଅ ପିଲା ସବୁ ଖାଇବାକୁ। କି ଏକୋସିିଆ କଲା କିନ୍ତୁ ଆମ ଖଞ୍ଜା ରେ ହେଲେ ଆମେ ଖାଇବୁ ଅଲଗା ଖଞ୍ଜାକୁ ଯାଉନୁ। ଆମ ଖଞ୍ଜାରେ ପାଞ୍ଚ ଛଅ ଘର ଏକାଠି ସବୁ ଖାଇବୁ ରୋଷେଇ ବନ୍ଦ।
ହଁ
ହଁ ବାହାଘର ହେଲେ ଖାଇବୁ ତାଙ୍କର ଯାହା ପର୍ବପର୍ବାଣୀ ପାଞ୍ଚ ଘର ଆଗ ହବ ସେ ଦେବେ। ଡାକିବେ ନହେଲେ ଆଉ ଗାଁରେ ସେମିତି ଭୋଜି ହଉଛି। ପୁଅ ପିଲା ଯିବେ। ମୋ ପୁଅ ଯିବ ତା ବାବା ଯିବେ। ଆଉ ଅଲଗା ଭୋଜିି କି ଆଉ ସବୁ ଖାଇବେ ଏବେ ଗୋଟେ ବାହାଘର ହବ ବା ଏକ ତାରିଖ ଦିନ ବାହାଘର ଆମର ଭାଇ ଭିତରେ କିନ୍ତୁ ଆମ ଖଞ୍ଜାରେ ନୁହଁ। ଆମ ତ ଏଠି ଅଠର ଘର ଆମେ ଭାଇ। ଅଠର ଘର ସୁଧ ହଉଚି ଏକାଠି। ହଁ ଅଠର ଘର ଆଙ୍ଗର ବିଶାଳିଆ ଅଠର। ଗୋଟେ ସୁଧ କାମ ହେଲା ବେଳକୁ ପୁରା ଧୋବା ଲୁଗା କାଚି କାଚି ତା ନୟାନ୍ତ। ହଁ ସବୁବେଳେ ଅଣୁସୁଧିଆ, ଛୁତିକିଆ ଯାହା ହେଲେ ବର୍ଷରେ ଦି ତିନିଟା ହବ।
ପଡେ ହଁ।
ନା ହଁ ଏଇ ବର୍ଷ ସେଇ ଡିସେମ୍ବର ମାସରେ, ଗୋଟେ ଅଣଶୋଧିଆ ଗଲା।
ଏଇ ଗୋଟେ ଛୁତିକା, ତାପରେ ଗଲା ।ପୁଣି ଗୋଟେ ନଭେମ୍ବର ରେ ହେଇଥିଲା। ଅଣସୁଦିଆ। ଏମିତି ସବୁ ଚାଲିଛି ।ହଁ ବା, ଯାହାହେଲେ ବର୍ଷର ଦିଟା ଗୋଟେ ଦିଟା ବୁଢା, ବୁଢୀ ମରିବେ।
ମାନେ, କେମିତି ଲାଗେ ।ସେ ଟାଇମ ରେ।
ମୋର ନଅ ଦିନେ, ଖାଇବା ପାଇଁ ଦେବେ। ମାନେ, ପୁରା ଆମ ଭାଇ ସବୁ ଖାଇବେ। ନଅ ଦିନ, ଦଶ ଦିନ, ଏଗାର ଦିନ ଆମର ତ ହେଲେ, ଆମ ତ ତଠ, ଆମ ତ ଏଇଠି ଶଶ ମୁଁ ଶଶ ଶ୍ୱଶୁରଙ୍କ କାମ ହେଲା, ସାନ ଶଶୁର ।ଦି ଜଣ ଯାକ ତ, ଗୋଟେ ବର୍ଷରେ ଗଲେ। ଆମେ ସାତ ଦିନଠୁ ପୁରା ଖାଇବାକୁ ଦେଲୁ। ଆମର ସପ୍ତମ କ୍ରିୟା କଲେ। ସପ୍ତମ ଦିନ ଦବୁ, ଅଷ୍ଟମ ଛାଡିକି ନବମୀ, ଦଶମୀ, ଏଗାର, ବାର ଦିନ। ବାରପତ୍ର ପୁୁରିଲେ, ସଇଲା। କଷା ଟା ଦବୁ।ଆଉ ସବୁବେଳେ ଆମ ଖଞ୍ଜା ଲୋକ ତିନି, ଚାରି ଘର ।ଆମେ ଯିଏ ଅଛୁ ଏକାଠି ।ଆମ ଭାଇ, ଆମ ନିଜ ଅଂଶ ଯିଏ ଆମେ ସବୁ ଗୋଟେ ରୋଷେଇ କରିକି ଖାଇବୁ। ଆମ ବାପା ଜଉ ମଲେ ।ଆମେ ସବୁବେଳେ ଚାଳିଶ ପଚାଶି ଲୋକ ଏକାଠି ଖାଉଥୁଲୁ। ଆମ ତିନି ଘର ଅଛୁତ, ଅଂଶ ଗୋଟେ ଅଂଶ। ଆମର ରୋଷେଇ ସାଙ୍ଗ ହେଇକି କରିବୁ, ଖାଇବୁ ।ଆମ ଘରେ ସମସ୍ତେ ଖାଇବେ। ଖରା ବେଳେ ଖାଇବେ ରାତିରେ ତ ଖାଆନ୍ତିନି, ଖରା ବଳେ ଖାଆନ୍ତି। ପୁରା ଶ୍ରାଦ୍ଧ ଭଳିଆ ରୋଷେଇ ସେଇ ହବ। ଏତେବେଳେ ତ ସିଝା ଖାଇବୁ ଆଉ କଣ?
କି ଦିଆ ହେଲେ, ପିଆଜ ରସୁଣ ପଡେ।
ସପ୍ତମୀ ଦିନଠୁ କ୍ରିୟା ହେବ। ରୋଷେୟା ରୋଷେଇ କରିବା । ଛୁଇଁବନି, ଆମେ ଛୁଇଁବୁନି ସେ ରୋଷ ସେଇ କରିଦେଇକି ପଳେଇବ ।ଆମର ବାଡିକି ସାଇ ଭାଇ ଖାଇବୁ। ତାପରେ, ପୁଣି ନବମୀ ଦିନ ଆସିବ ରୋଷେଇଆ ।ସେଟା ସେ ରୋଷେଇ କରିବ ।ସେ ବ୍ରାହ୍ମଣ ଖାଆନ୍ତି ନି କି? ତାପରେ ଦଶ ଦିନ ଦିନ ତ, ଆମେ ନିଜେ ରୋଷେଇ କରୁ ଦଶ ଭାତ। ଖରା ବେଳେ ମୁଢ଼ି ଚୁଡା ଦହି ପହି ଆସିବ ।ଏବେ ଏଠି ପୁରୀ ହେଲାଣି ଜଣେ ଜଣେ ସାଡେ କଲେଣି । ଏଠି ହେଇନି, ଏଠି ହେଇନି। ଏବେ ଅନ୍ୟ ଗାଁରେ ହେଲାଣି ।କିନ୍ତୁ ଏ ଗାଁ ରେ ଆଉ ଦୁ, ସେଇଟା ତ ନଅ ଦିନ ପୁରୀ ଖାଇଥିବୁ ରାତିରେ। ପୁଣି ଦଶ ଦିନ ଖରା ବେଳେ ଆଉ ଖାଇହବନି ।ସେଥିଲାଗି କାଇଁ ସି କରନ୍ତିନି। ଏଗାର ଦିନ ତ ବଡ ଭୋଜି। ବାର ଦିନ ପୁଣି ମାଛ ହୁଏ, ବାର ପତ୍ର ପରେ। ଆମର ଏଇ ବର୍ଷକ ଭିତରେ ଯେତିକି ଭୁଜି ଜି ଦେଲୁ। ବାପା ମଲେ, ସାନା ବା ଆଗେ। ଧାନା ହବା ବର୍ଷିକି, ଆଉ ଦି ମାସ ଅଛି ।ବଡ ବାପା ମଲେ। ଶଶୁର ଯିଏ । ଆଉ ବର୍ସିକି ପୁରଇଲୁନୁ ।ବସିକା ବଡ ଭାଇ ମଲା, ତା ପରେଲ ପୁଣି ତା ପର ବର୍ଷ, ଏକା ସାଙ୍ଗରେ ଦି ଜଣଙ୍କର ପୁରରେଇନୁ, ଏଇ ବର୍ଷ। ଏଇ ପିଣ୍ଡ ପାଇଲେଣି ।ଜଣେ ପାଇଛି ଆଉ ଜଣେ ପାଇବେ। ଏଇ ଅଗଷ୍ଟରେ।
ଆଉ, ଏବେ କଣ ଫସଲ ଲଗେଇଥିବ ସବୁ।
ହଁ ଲାଗିଛି। ଜହ୍ନି ଲାଗିଛି। ବାଇଗଣ, କାକୁଡି ଆଉ କାକୁଡି, ଜହ୍ନି, କଲରା ବି ଲାଗିଛି ।ପୋଟଲ ତ ବାହାରୁଛି। ବାଇଗଣ ଦି ଦିଟା ବାହାରୁଛି।
ସବୁ ଫଳୁଛି ନା।
ହଁ, ନା ଫଳିନି ।ଏଇ ଖାଲି ପୋଟଲ ଟା ବାହାରୁଛି। ବାଇଗଣଟା ଅଳ୍ପ ଯାହା ବାହାରୁଛି। ଆଉ ନହେଲେ ଏଗୁଡ଼ା ସବୁ କଲ ହଁ ବା ଭାଇ ଲଗେଇଛନ୍ତି। କଲରା କଲରା ଜନ୍ହିଲାଗିଛି ନା କଣ ଆଉ ଯୋଉ ଏମିତି ସବୁ ଲାଗିଛି
ହଁ ଦେ ହଁ ଭାଜିବ ଏଇ ବର୍ଷା ତ ହଉନି ଯୋଉ ଗରମ ଆଜି ଯୋଉ ଖରା ପୁରା ହତାଶ ଲାଗୁଛି।
ହଁ ହଉ ତମେ କର
ହଉ।